କାଲାର।
କଣ ତଣ୍ଟିଆ ଖାଇକି ଯାଉଛ ନା କଣ କଣ ତଣ୍ଟିଆ ଖାଇକି ଯାଉଛ?
ନାଇତ।
ଓହୋ। କଡ ବଟମଚିପିଚ ନହେଲେପୁଣି ଗାଲିରେ ହାତ ବାଜି କଟିଯିବ।
ହୁଁ ହୁଁ କଡ ଵଟମ ଚିପୁଚି ତାପରେ ମୁଁ ବି ଜାଣିଛି ଯେ ଟିକେ ରୁହ ମୁଁ ଟିକେ। ଭାରି ପ୍ରବ୍ଲେମ ହଉଛି କରିଵି ଘର କାଦୁଆ ମାଧୁଆ ହଉଚି ନାଇଁ ସ ଆଉ କଣ କରୁଚ ତମେ?
କଣ କହୁଚ ଗୋଟେ ଫେନଟେ କିଣିବାର ଥିଲା ବା?
କୋଉ ଫୋନ୍ କିଣିବ ବା?
ଫୋନ ଭାବୁଚି ୱାନ୍ପ୍ଲସ କିଣିବି କି?
ହୁଁ କିଣୁୁନ ଏ ବାବା ପଇସା ଅଛି ତ ଫୋନ କିଣିବ। ବାବାରେ ଏତେ ଯୋଉ ବର୍ଷା ଉଠେଇକି ଆଇଲାଣି ମତେ ନାଛିବ ଭଲ କିଣା।
ମନ ଦୁଖହେଲା ଆଉ।
କଁ କିଣିବ ଜାଣି ପାରୁନ ନା କାଇଁ।
ମନଦୁଖ ହେଲା ମୋର।
କଁ ପାଇ?
କିଛି କହୁନ ଫୋନ୍ ବିଷୟରେ।
ମୁଁ ଆହୁରି ନାଇଁ ଶୁଣ ମୁଁ ଏ ଫାଷ୍ଟ କଥା ହେଲା ଫୋନ ବିଷୟରେ ମୁଁ ଜାଣିନି। ତାପରେ ମୁଁ ତମକୁ କଁ କଇବି।
ହଁ ମୁଁ ଜାଣିଥାନ୍ତି ମୁଁ କଇଥାନ୍ତି। ଆଉ ମୁଁ ଜାଣି ନେଇ ତମେ ନେଇଯାଉଥିବ ବାବା ତମେ ହଇରାଣବ ମୁଁ ତାପରେ ମତେ କହିବ ଯେ ତୋ ଯୋଗୁ ମୁଁ ଆଣିଲି। ବୋଲି କହିବ ସେଥି ପାଇଁ କହେନି।
କିଛି କହିବିନି ମୁଁ କିଛି କହିବି ନେଇଁ।
ହଉ ମୁଁ କହୁଛି ଗୋଟେ କାମ କର ଅ ରିଏଲମି ନାଇଁ ଗୋଟେ ଆଇଫୋ
ଆଇଫୋନ କଣ ଆଇଫୋନ କଣ। ଆଇ ଫୋନ କଣ ସିକସଟିନ୍ ନା ସେଭେନ୍ଟିନ୍। ଶୁବୁନେଇ ଠିକ ସେ, ଆଇଫୋନ ପଟନି ସମାଜ୍ ଆଇଫୋନ୍ ସେଭେନ୍ଟିନ ଆଇଫନ ସେଭେନ୍ଟିନ୍ ସମୟ ଚାଲିଲାଣି ତମେ କହୁଚ ଅଇଫନ ଫୋଟିନ।
ଆଉ ତମକୁ ତ ଠିକ ଶୁଭୁଚି ଆଉ ସୁବୁନେଇ କଣ। ଖାଲି ମିଛ ରୋଲ୍ କାଢୁଚ ଆରେ ଏଡେ ମାଡୁଆ ମୁଁ ହାଲି ବୋଧେ ସୁବି ନେଇ ମୁଁ କଥା ଚେଞ୍ଜ କରିଦେବି। ଦେଖିଲାଳୁକୁ ତମକୁ ଠିକସୁ ବି ଯାଇଛି। ହଁ ଏମ କେନ୍ଦୁ ଖାଇଚ?
କଁ ଆଣିିବି ଭାବୁଛି ଜାଣି ପାରୁନେଇ।
ଏ ନେଇ ପଇଆଇନି ନାଇଁ ଆଇ ଫୋନ ନେଇ ଆସ ଆଇ ଫୋନରେ କିଛି ପ୍ରୋବ୍ଲେମ ହବନେଇଁ ବଢିଆ ଆଇଫୋନ।
ସବୁଠାରୁ ଭଲ ଟ୍ୟାବଲେଟ୍ ନେଇଆସିବି ବଢ଼ିଆ।
ହଁ ହଁ। ଆଣ ଟାବ୍ଲେଟ୍ କିଛି ପ୍ରୋବ୍ଲେମ ନାଇ ମୁଁ ପା କହିଲି। ଯୋଉଟା ଯାହାକୁ ଭଲ ଲାଗୁଚି ସେ ସେଇଟା ଆଣୁ, ମାନେ କାହା ମନରେ କଷ୍ଟ ଦିଅନି। ଯାହାକୁ ଯାହା ପସନ୍ଦ କର।
ପ୍ୟାଡ ଫୋର୍ ୱାନ୍ ପ୍ଲସ ପ୍ୟାଡ ଫୋର ଟା ବଢିଆ ଲାଗୁଚି।
ଆଉ।
ଏ ୱାନ୍ ପ୍ଲସ୍ ପ୍ୟାଡ଼୍ ପ୍ରୋ ଏତେ ପଡ଼ୁଛି ସତୁରି ପଳଉଛି।
ଓହୋ।
ନାଇଁ ନାଇଁ ଣେଇଁ ଣେଇଁ ଣେଇଁ ନେଇଁ କମିଲା ବେଳୁକୁ ଭଲ କମୁଛି ତ। ପଅଁଷଠି ଯାଏଁ ପଳୋଉଛି ନର୍ମାଲ ନର୍ମାଲ ପଅଁଷଠି ଯାଏଁ ଯାଉଛି।
ଅଁ ହୋ।
ବଢିଆଟା କିନ୍ତୁ ବଢିଆଟା। କିନ୍ନ।
ହୁଁ ଆ ଏ ମୁଁ ଏବେ ସେଗୁଡା କେ କିଣିବିନୀ ମୁଁ ସେଇ ଦଶହରା ପରେ କିଣିବି, ମୋ ପାରେ ପଇସା ପତର ନାହିଁ କୋଉଠୁ କିଣିବି।
ହଁ ୱାନ ପ୍ଲସ୍ ପ୍ୟାଡ୍ କୋଟ୍ ଟା ବଢିଆ ଲାଗୁଛି ମତେ।
ନାଇଁ ସେ ଦଶରା ପସରା ସବୁ ସରୁ ଯେତ ଠିକ୍ ଟାଇମ୍ ବୋଉ ଯଦି ପାଖରେ ଥିବ ଘରେ ଟିକେ ମାଗିବି। ଜଦି ଦବେ ଦେବେ ନହଲେ ନାଁଇ।
ଫଟିଜୁଲେସନ ୱାନ୍ ଫୋର୍ଟି ଫୋର୍ ରେ ହୋଟ୍ସଅ ହଜାରେ ନୀଡ୍ ହଁ ବଢ଼ିଆ ଜିନିଷ ଅଛି।
ହୁଁ ତମର କେବେ କିଣଆର ଅଛିକି?
ଡଲୁରି ବିଶ୍ୱନାଥ୍ ହଁ କଅଁ କଇଁଲୁ?
ମୁଁ କଇଲି ତମେ ଫୋନ୍ କେବେ କିଣିଆର ଅଛିନା କଣ?
ହୁଁ ଗୋଟେ ଟାବଲେଟ୍।
କିଣିବ?
ହଁ।
କଣ?
ଟାବଲେଟ୍ ପରେ ଗୋଟେ ଲ୍ୟାପଟପ୍ ତାପରେ ସଇଲା ଆଉ ମରୋ ଫୋନ୍ ଆଉ।
ହୁଁ ହୁଁ।
ଓହଃ କଁ କଉଥିଲୁ କଁ।
ଆଉ କଣ କିଛି କଅଁ ଖବର କିଛି ସବୁ ଭଲ ଦେଖାଯାଉ କଅଁ ହୋଉଚି।
ହୁଁ।
ଆମର ଏଠି ବର୍ଷା ହୋଉଛି ହଁ।
ପାଟି କଅଁ ହେଇଗଲାଣି।
ପାଟି କଣ ହେଇଗଲାଣି ହିଁ।
କଁ କରିବି
ତମେ ଏତେ ଥକିଯାଉଚ ପାଟି କଅଁ ହେଲାଣି ମୁଁ ଏଠି ଚବର୍ ଚବର ହୋଉଚି, ମୋର ଗୋଟେ ସାଙ୍ଗଟେ ଅଛି ହେଲା। ସେନା ଏତେ ଗପିବ ଏତେ ଗପିବ ତମେ ଛାନିଆଁ ହେଇଯିବ ମାନେ ଏତେ ଗପୁରୀ ଯେ ସେଟା କିନ୍ତୁ ନକଇବା ଆଜ୍ଞା ସେଆ ତମେ ଗବ୍ ମୁଁ ପା କୋଉଚି ମୁଁ ତା ସାଙ୍ଗରେ ଗପୁଥିବ ପା ପାଟି କଁ ହେଇଯାଉନି ମୋ ସୁଅଁ ହୁଁ ହାଁ ମାରିଥିବି ସେ ବାବା ଚାଲୁଥିବ ତା ପାଟି ସେମିତି ଚାଲୁଉ ଥିବ।
ଛାଡ଼ କାମନୁଅଁ ହୁଁ ହୁଁ।
ଆରେ କିଛିତ କୁଅ ତମେ ଏମିତି ହେଲେ କେମିତି ହବ।
ଟାନ୍ ଟାଣା।
ଆପ୍ କେ ପାସ୍ କୋଇ ହେ କ୍ୟା।
ନେହିଁ ନେହିଁ ମେରେ ପାସ୍ କୋଇ ନେହିଁ ହେ।
ହଁ ତୋ ବୋଲୋନା। ନୋ ଇଂଦୀ ଓନ୍ଲି ଓଡିଆ।
ହୁଁ ହୁଁ ନୋ ହିନ୍ଦୀ ଓନ୍ଲି ଓଡିଆ।
ଏଁ ଅଁ
କଅଁ କରିବି ଜାଣିପାରୁନେଇଁ ବୋରିଂ ଲାଗୁଚି।
ବୋରିଂ ଲାଗୁଚି ଏଣ୍ଟରଟେନମେଣ୍ଟ ହବା ପାଇଁ କଅଁ କରିପାରିବା। କୁଅ ତମ ପାଇଁ ମୁଁ କଣ୍ କରିପାରିବି ତମେ ଏଣ୍ଟରଟେନମେଣ୍ଟ ହବ।
କଅଁ କରିବ।
ବୁଲିବ ମୁଁ ଯିବି ତମ ଘରୁକୁ ଏକା ବୁଲିଆକୁ ନେଇକି ଯିବି? ତମେ ବୁଲିବ? ହୁଁ ଉଁ ଉଁ ଗୋଟେ ଗୀତ ବୋଲୁନ।
ହାଲୋ ହାଲୋ। ହାଲୋ। ତମେ କିଛି ଶୁଣୁନନା କହୁନା ମୁଁ କିଛି ବୁଝିପାରୁନି କଣ ତମର ହେଇଚି କଣ? ଯଦି ବର୍ଷା ଏଡ଼େ ଯୋରେ ପବନ ଦେଇ ଉଠଉଚି କଣ ତମେ ଜାଣିପାରୁନ କିଛି।
ନାଇଁ ମୁଁ ଠିକ ଅଛି।
ହଉ ଶୁଣ ମୁଁ ତମକୁ ଗୋଟେ କେ ଡ୍ରାମା ବିଷୟରେ କହୁଛି ତମେ ଶୁଣ ହେଲା।
କହୁନୁ?
ତମେ କୋରିଆନ୍ ଡ୍ରାମା ଦେଖ।
ନା ଭଲ ଲାଗେ ନାଇଁ।
ମୁଁ ଗୋଟେ ମାଇ ଏ ଏଲିଆନି ସରି ଏଲିଆନି ଗୋଟେ ଅଛି ହେଲା। ମାଇଁ ଏଲିଆଣୀ ଇଜ୍ ଗାର୍ଲ୍ଫ୍ରେଣ୍ଡ କଣ ସେ କ ତାଙ୍କର ଉପରୁ ଗାରେ ଏମିତି ଗୋଟେ କ ଆସିବ ତ ଏଲିଆଁନ ଗାରେ ଅଛନ୍ତି ହେଲା। ସିଏ କଣ କରିବ ଯେତେବେଳେ ଏଲିଅନ ତଳକୁ ଓହ୍ଲେଇବ କିରେ ବାବା ଏନ ସେଠି ରହିଲା ଆଉ ଏଲିଆନ ଜାଣିଛି ଖାଏ ତାପରେ ଏଲିଆନ ରହିବ ରହିବ। ରହିବ ରହିବ ତାପରେ ତାପରେ ଏମତି ରହିଲା ପରେ ତାପରେ ପୁଣି ଥରେ ତାଙ୍କର ଇଏ ପଳେଇ ଆସିବ ଆସିଯିବେ ହେଲା ତାପରେ ଏଲିଆନ କୁ ପୁଣି ନେଇଯିବେ ଇଲିଆନ କଣ ସତରେ ଅଛନ୍ତି?,
ଏ ମିଛ।
ହଁ ମତେ ବି ସେୟା ଲାଗେ।
ଚାରିଶହ ତେତିଶ ସ୍ମଲ ଚାରିଶହ ର୍ଏକତିଶ। ଆଉ କଣ କହୁଛ କଣ?
ଆଉ କଣ କୁହ? ହ୍ୟାଲୋ ହ୍ୟାଲୋ।
ହୁଁ।
ତମ ଗ୍ୟାସ୍ ଭଲ ହେଲା?
କଣ କହିଲ?
ତମ ଗ୍ୟାସ୍ ଭଲ ହେଲା?
ହୁଁ ହୁଁ ସେଇଭଳିଆ ଆଉ
ଓ ହୋ। ଆଉ କଣ ଖାଇବ କଣ ତିନିଟା ସତର ହେଲାଣି।
କଣ କହିଲ?
କଣ ଖାଇବା ଏଇନା?
ହୁଁ। ନାଁଇ କିଛି ଖାଇବାକୁ ତ ଇଛା ନାହିଁ ନାଇଁ ନାଇଁ। ଦେହଟା ଭଲ ଲାଗୁନି ଛାତି ଖାଲି ପୋଡୁଛି କଣ କରିବି ଜାଣି ପାରୁନି? ଉପରକୁ ଅନେଇ ଦେଲା ବେଳକୁ ବର୍ଷା ତଳୁକୁ ଅନେଇଲ ବେଳୁକୁ ଶୀତ କୁହନି
ମେଡିସିନ ଖାଇଦିଅ ଆଉ ହଁ ଗ୍ୟାସ୍ ମେଡ଼ିସିନ ଆଣିକି ଖାଇଦିଅ ଭଲ ହୋଇଯିବ? ଆଉ କଣ କୁହ?
ସୁନ୍ଦର୍ଣ୍ଣର ଗୋଟେ ଯିବାର ଅଛି କୁଆଡେ?
ହଁଟ ଆଉ ବୁଲାବୁଲି ଗାଁରେ ମୁସିିଆରେ ଦେହ ଲଗ ନହେଲେ ଜମା ହଉ କି ଏକ୍ଜାମ୍ କଣ ଅଛି ନା ତ ପ୍ରୋବ୍ଲେମ୍ ହବ।
ଘଣ୍ଟେ ତଳକୁ ଚଳୁଛି ମୁଣ୍ଡ ବୁଲଉଛି କଣ ନାହିଁ?
ଓହ ତମେ ଥଣ୍ଡାରେ ବୁଲୁଛ ଅଧିକ ସେଥିପାଇଁ ତଣ୍ଟି ଫଣ୍ଟି ପଡିଯାଉଛି। ଗୋଟେ କାମ କର ଯାହା ଥଣ୍ଡା ମେଡ଼ିସିନ ଆଣି ରଖିଥାଅ ଯଦି ଥଣ୍ଡା ହେଇଯିବ ଖାଇଦବ।
ହୁଁ ସେୟା କରିବି ଯାଉଛୁ ଆଉ
ଠ
ତମ ଘରେ କହୁନ? ତମ ବୋଉଙ୍କୁ ଯେ ତମ ଦେହ ଭଲ ଲାଗୁନି, ଦିଅ ମୋତେ କଣ ମୁଁ ଖାଇି, ମେଡ଼ିସିନ ଖାଇବି।
ହୁଁ, ହୁଁ।
ହେ?
ତମ ପାଇଁ
କୁହ କୁହ ଘରେ କୁହ ହୁଁ ଘରେ କହିବ ମୋ ଦେହ ଭଲ ନାଇଁ, ମେଡିସିନ ଦିଅ, ଆଉ କଣ ଖାଇବି ଦିଅ।
ମେଡ଼ିସିନ ଆଣିକି ଖାଇବି।
ତମ ଆଗ ମୁଁ କହୁଛି ତମେ ଜିରା ଟିକେ ପିଇଦିଅ ଭଲ ଲାଗିବ, ଜିରା ପିଇଦେଲେ ସିଓର ଭଲ ଲାଗିବ ଦେଖିବ।
ଏୟିନା ଭଲ ଲାଗିଲା।
ହୁଁ।
ହଁବ ହ।
ହଁ। ହ୍ୟାଲୋ। ହ୍ୟାଲୋ। କ କନ କିଛି ହୁଁ ହ୍ୟାଲୋ। ହାଲୋ। ହଉ କିଛି କହୁନ ଶୁଭୁନି ନା କଣ? ଏଇ ମୁହଁ ପାଖକୁ ନେଇ କୁହ ଯଦି ନ ଶୁଭୁଛି ମତେ। ହାଲୋ। ମ ମୋ ପାଖକୁ ନେଇଁ କୋଉ ଶୁ ନାଇଁ କିଛି ମତେ। ଆରେ ଶୁଭୁ ନାଇଁ କିଛି ମୋ ପାଖକୁ ନେଇକି କୁହ। ହ୍ୟାଲୋ। ଆରେ ଶୁଭୁନି କିଛି। ହାଲୋ।